ନମସ୍ କାର ଆଜ୍ଞା।
ନମସ୍କାର।
କେମିତି ଅଛନ୍ତି କି ଆପଣ?
ଭଲ ଅଛି ଆପଣ କେମିତି ଅଛନ୍ତି?
ମୁଁ ବି ଭଲ ଅଛି ଏଇଣେ।
ଓ ହୋ।
ଆଉ କଣ କରିଥିଲେ କି?
ଏ ବିଷୟରେ ଆପଣଙ୍କ ସହିତ କଥା ହେବା ପାଇଁ କଲ କରିଥିଲି ଆଜ୍ଞା
କଣ କହୁନାହାନ୍ତି
ମୁଁ ଗୋଟେ ଶୁଣିଥିଲି ଆପଣ ଯେଉଁ କ୍ରୀଡ଼ା ଆମର ଯେଉ ବ୍ୟାଡ଼ମିଣ୍ଟନଟା ରହିଲା ସେଥିରେ ଆପଣ ବେଶୀ ଭଲ ପ୍ରକାରରେ ପ୍ରୋଗ୍ରେସଟା କରୁଛନ୍ତି
ହଁ ମୁଁ ମୋ ସାନ ଟାଇମ୍ରୁ ହିଁ ବ୍ୟାଡ଼ମିଣ୍ଟନରେ ମୁଁ ଭଲ ରୁଚି ଥିଲା
ହଁ
ଅ ମୁଁ ଭଲ ଖେଳିଲି ମୁଁ ପ ଖେଳିବାଟା ଆରମ୍ଭ କଲି ଧୀରେ ଧୀରେ ଆଉ ତାପରେ ହୁଁ ଗୋଟିଏ ପ୍ରସକ୍ଷଣ କେନ୍ଦ୍ର କୁ ଗଲି ସେଇଠି ମତେ ପୁରା
କୁ ଆମର ଯୋଉ କ୍ରୀଡ଼ା କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ରଟା କି
ହଁ କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ସେଇଠି ମୁଁ ବଲି ସେଇଠି ମତେ ଶିଖା ହେଲା କେମିତି କଣ ଖେଳିବା କଣ ନିୟମ ମଗୁଡ଼ା ଅଛି ସେଇଟା ମୁଁ ସେଇଠି ଜାଣିଲି ଆଉ
ହୁଁଁ ଆପଣ ଆପଣ ସେଇ ଛୋଟ ସମୟରୁ ସେମତି ଚାଲି ଯାଇଛି। ଖେଳ ପ୍ରତି ଏତେ ପ୍ରେମ ଟା ଅଛି ଆଉ।
ଆଉ କଣ ଜାଣିବାକୁ ଚାହୁଁଥିଲେ କି ଆପଣ।
ହଁ ମୁଁ ବି ଏବେ ଏବେ ଖେଳ ପ୍ରତି ଯୋଉ ପ୍ରେମ ଟା ଅଛି। ଯୋଉ ବ୍ୟାଡ଼ମିଣ୍ଟନ ଟା ରହିଲା ଆମର ସେଟା ମୁଁ ଶିଖିବା ପାଇଁ ଚାହୁଁଛି। ମୁଁ କେମିତି କଣ କରିବି କଣ ମୁଁ ଆପଣଙ୍କ ନା- ଶୁଣିଲି ସେଥିପାଇଁ ମୁଁ ଆପଣଙ୍କଠୁ ଜାଣିବାକୁ ଚାହୁଁଛି।
ଆ ଆପଣଙ୍କୁ ପ୍ରଥମେ। ଗୋଟିଏ ବ୍ୟାଡ଼ମିଣ୍ଟନ। ବ୍ୟାଟ୍ ଟା କିଣିବାକୁ ପଡ଼ିବ। ଗୋଟେ ବ୍ୟାଡମିଣ୍ଟନ୍ ଜୁଟ୍। ତାହା କିଣିବା କୁ ପଡ଼ିବ। ଆଉ। ନିତିଦିନ ଗୋଟେ ଗୋଟେ କ୍ରକ୍ ଟାକୁ କିଣିବାକୁ ପଡି଼ବ ଖେଳିବା ପାଇଁ।
ହଁ।
ଆପଣ ଗୋଟେ
ସେଇଟା ଆମର ଯୋଉ ବ୍ୟାଡ଼ମିଣ୍ଟନ ବ୍ୟାଟ ଟା କହିଲେ ତାପରେ ଜୋତା ଟା କହିଲେ ତାପରେ ଯୋଉ କ୍ରକ୍ କଟା ଆମର ଯୋଉ ରହୁଛି ସେଇଟା ମୁଁ କୋଉଠି ପ୍ରାପ୍ତ କରିପାରିବି କି?
ଆପଣଙ୍କର ଯେଉଁ ପାଖରେ ଅଛି କ୍ରୀଡ଼ା ସାମଗ୍ରୀ ବିକ୍ରି ହୁଏ। ସେହି ଦୋକାନରୁ ଆପଣଙ୍କୁ ମିଳିଯିବ।
ହଉ।
ଆ ଆ ଆଉ କିଛି ଆଁ। କୁଁ।
ଆଉ କିଛି ସାମଗ୍ରୀ ଯେମିତି ରହିଲା କିଛି ଆଉ କିଣିବାକୁ ପାଇଁ ପଡି଼ବ ନା ସେମିତି
ଆପଣ ଏବେ ଆରମ୍ଭ କରୁଛନ୍ତି। ତା ଆପଣ କୁ ଏବେ ସେତିକି କିଛି କିଣିବାକୁ ପଡି଼ବ ନାହିଁ। ମାତ୍ର ଆପଣ ଯେ କେତେବେଲେ ଆଗକୁ ଯିବେ ତା ଆପଣ। ବହୁତ କିଛି କିଣିବାକୁ ପଡ଼ିବ ଯେମିତି ଗୋଟେ କିଟ୍ ବ୍ୟାଗ୍ ଟାକୁ କିଣିବ ଆପଣ ଆଉ ତାହେଲେ ତାପରେ ଆପଣଙ୍କୁ ଯେଉଁ ପ୍ରୋଟିନ୍ ଟା ପାଉଡ଼ର ରହୁଛି ସେଇଟା କିଣିବାକୁ ପଡ଼ିବ।
ଯୋଉ ଆମର ପ୍ରୋଟିନ ଟା କହି ଲେ ସେଟା ଆମ କଣ ପାଇଁ ପ୍ରୋଟିନ ଟା।
ପ୍ରୋଟିନ୍ ଟା ଆପଣଙ୍କୁ ଗୋଟେ ଷ୍ଟ୍ରେନ୍ଥ ଦେବ ମଜବୁତ୍ କରିବ ଆପଣଙ୍କ ଶରୀରକୁ। ଆପଣ ଖେଲିଲା ବେଳେ ବେଶୀ ଥକିବେ ନାହିଁ।
ହୁଁ।
ସେଇ ଜିନିଷ ସବୁ ଆପଣଙ୍କୁ ସ୍ ତେ ଲେପ୍
ହୁଁ ମୁଁ ଶୁଣିବା ମୁଁ ଶୁଣିବା ପାଇଁ ଯେତେ ମିଳିଛି କି? ମାନେ ଯୋଉ ବ୍ୟାଡମିଣ୍ଟନ ଟା ରହିଲା ସେଟା ଖେଳିବା ପାଇଁ ଆମକୁ ଷ୍ଟେମିନା ଟା ବେଶୀ ଦରକାର ନା ଆଜ୍ଞା।
ହଁ ଷ୍ଟେମିନା ଦରକାର କାହିଁକି ନା ସେ ଟା ଅ ଉମ ଆପଣଙ୍କ ଯୋଉ ଶରୀର ପୁରା କାମ କରିବ। ପୁରା ଥକିଯିବେ ଆପଣ। ସେଠି ପାଇଁ ବହୁତ ଜରୁରୀ ସେଇଟା।
ହଁ
ଆଉ ଯଦି ଆପଣ ନିତି ଖେଲୁଛନ୍ତି ଦୁଇ ଦୁଇ ଦିଇରୁ ତିନି ଘଣ୍ଟା ତାହେଲେ ଆପଣଙ୍କୁ ଉଁ ଆଉ ତିନି ଚାରି ଯୋଡି କପଡ଼ା ବି ଧରିବାକୁ ପଡିବ। କାହିଁକି ଝାଳ ବେଶୀ କି ବାହାରିବ
ହଁ ସେ ସେଟା ତ ହେବ ଆମ ସେ ଝାଳଟା ବାହାରିଲେ ଆମର ଦେହ ପାଇଁ ବି ଭଲ।
ହଁ ଅଁ।
ହୁଁ।
ଆପଣ ବିଜ୍ଞାନ ଦ୍ଵାରା ପ୍ରମାଣିତ ଅଛି କି ଆପଣ ଯେ ସବ ବ୍ୟାଡମିଣ୍ଟନ ଖେଳୁଛନ୍ତି। ନିତିଦିନ ତାହେଲେ ଆପଣ ଉମ୍ ଛଅ ବର୍ଷ ଅଧିକା ବଞ୍ଚି ପାରିବେ ଆଉ ଆପଣଙ୍କ ବଡ଼ ଦ ଦେହି ସ ସ ସଦା ବେଲେ ସୁସ୍ଥ ସୁସ୍ଥ ରଇବ।
ହଁ।
ଆପଣ ଯଦିସେ ଆପଣଙ୍କର ବଜନ କମାଇବାକୁ ଚାହୁଁଛନ୍ତି ତାହେଲେ ସେଇଠି ହି ପାରିବ ପାରିବ ଖେଳିବା ଦ୍ୱାରା।
ହୁଁ। ଆଉ-ଉ-ଉ-ଉ କେମନ୍ତି କଣ ଶିଖିବି, କଣ କରିବି ସେ ବିଷୟରେ ଟିକେ କହିପାରିବେ ଆଜ୍ଞା!
ମୁଁ କହୁଛି ଭଲ ହେବ ଆପଣଙ୍କ ପାଇଁ ଗୋଟେ ଆପଣଙ୍କ ଯୋଉ ଏରିଆରେ ରହୁଛି ଗୋଟେ ପ୍ରଶକ୍ଷଣ କେନ୍ଦ୍ରଟାକୁ ଆପଣ ଯାଇକି ସେଇଠି ଆପଣ ଶିଖିବା ଅ ଷ୍ଟାର୍ଟ କରିପାରିବେ।
ହଁ।
ସେଇଟା ଆପଣ ପାଇଁ ଭଲ ରହିବ। କାହିଁକି ନା ଆପଣ ଏବେ ଷ୍ଟାର୍ଟ କରୁଛନ୍ତି ତାହେଲେ ଆପଣଙ୍କୁ କିଛି ଜଣା ନଥିବ। ସେ ବିଷୟରେ ସେ ଆପଣଙ୍କୁ ପୁରା ଶିଖେଇବେ ଯୋଉ ସେ ଶିଖେଇବା ଜଣ କୋଚ ଟା ରହିଛନ୍ତି ସେ ଆପଣଙ୍କୁ ପୁରା ଶିଖେଇବି କେମିତି କଣ ଖେଲିବାର ଅଛି କଣ ନାଇଁ ସେ ପୁରା ବତେଇବେ ଆପଣଙ୍କୁ।
ହଉଁ। ମୁଁ ତାଙ୍କୁ ଯାଇକି କଣ କହିବି-ଇ-ଇ କାହିଁକି ନା ମୁଁ ପ୍ରାରମ୍ଭରୁ କରୁ ଖେଳିବି ଏବେ।
କିଛି ନାହିଁ ଆପଣ ଯାଇକି ତାକେ କହିବେ ସେ ଆପଣକୁ ଶିଖେଇବେ ଆଉ ଯଦି ଆପଣ ଭଲ କରୁଛନ୍ତି ତାହେଲେ ଆପଣ ଯୋଉ ଅ-ଅ-ଅ ଆ ଲେ ବହୁତ ଲେବଲ୍‌ରେ ଅ ପ୍ରତିଯୋଗିତା ସବୁ ହୁଏ ସେଇଠି ଆପଣ ଭାଗ ନେଇ ପାରିପାରିବେ ଯେମିତିକା ଆପଣ ଡିଷ୍ଟ୍ରିକ୍ ଲେବଲ୍‌ଟା ହୁଏ, ଷ୍ଟେଟ୍ ଲେବଲ୍ ହୁଏ, ନ୍ୟାସନାଲ୍ ଲେଵଲ୍ ହୁଏ, ତାପରେ ଇଣ୍ଟରନ୍ୟାସନାଲ୍ ଲେଵଲ୍ ହୁଏ।
ହୁଁ।
ଆଉ-ଉ-ଉ-ଉ ବହୁତ୍ ଗୁଡ଼ିଏ ସଂସ୍‌ ସଂସ୍ଥା ରହିଛନ୍ତି। ଯେମିତି କିି ବିଦ୍ୟାଳୟ ସଂସ୍ ତା ସବୁ ଅଛନ୍ତି ସେଇ ତରଫରୁ ବି ଆପଣ ଖେଲିବାକୁ ଯାଇପାରିବେ କୀଡ଼ା କ୍ରୀଡ଼ା ସମ୍ମିଲନୀ ମାନେ ବହୁ କ୍ରୀଡ଼ା ସ ସମ୍ମିଳନୀ ହୁଏ। ଆପଣ ଏସ ଅ ଯଦି ସବ
ସେଇଠି ଭାଗ ନେଇକି
ହଁ ସେଇଠି ଆପଣ ବିଜେତା ହେଲେ ବି ପିଲା ଆପଣଙ୍କୁ ବହୁତ ତ କିଛି ମିଲିବ ସେଇଠି ଆପଣଙ୍କୁ
ଆଗକୁ ବଢ଼ିବା ପାଇଁ ବି ଆମକୁ ମିଲିବ।
ହଁ। ଆପଣ ବେଶୀ ନା କମେଇ ପାରିବେ ଆବୁ ଆଉ ଯଦିସ ଆପଣ ଅ ଅମ୍‌ ରାଷ୍ଟ୍ରୀୟ କି ଅନ୍ତରାଷ୍ଟ୍ରୀୟ ଅ ଅ ଖେଲିଲେ ତାହେଲେ ଆପଣଙ୍କୁ
ଏଇ ଏ ଯୋଉ ଖେଳ ରହିଲା ଆଜ୍ଞା ବେଡ୍‌ମିଣ୍ଟନ ଟା ଏଇଥିରେ ଆମେ ଉ ଆମ ଚେଷ୍ଟା ଯେତେ ଏ ଅଧିକ ରହିବ ସ ଆମେ ସେତେ ଆଗକୁ ବଢି ପାରିବା।
ହଁ ଆପଣଙ୍କ ଚେଷ୍ଟା ବି ଏଇଠି କାମ ଆସିବ ଆଉ ଆପଣଙ୍କ ଉମ୍ ଯଉ ଶିଖେଇବା ଲୋକଟା ସେ କେମିତି ଶିଖଉଛି କଣ ନାହିଁ ସେଇଠା ବି ଖୁବ୍ ବହୁତ ଅ ଫରକ୍ ପଡ଼ିବ ଏଇଠି।
ହଉ।
ଆପଣ କେମିତି ଶି ଶିଖୁଛନ୍ତି ସେଇଠି ନି ନିତିଦିନ ଆପଣ କେତେ ଖେଲୁଛନ୍ତି?
ହୁଁ ଏ ବିଷୟରେ ତ ସବୁ ଜ୍ଞାନ ଆମକୁ ଯୋଉ ଆମର କ୍ରୀଡ଼ା ପ୍ରଶିକ୍ଷଣ କେନ୍ଦ୍ର ଅଛି ସେଇଠି ଗଲେ ସେ ତ ଆମରଲୁଠୁ ବେଶୀ ଇଏ ଥିବେ ସେ ଆମକୁ ଯଉ ସବୁ ଜଣେଇବେ ଷ୍ଟାଟିଙ୍ଗ୍ ରୁ
ସେଠି ଆପଣ ଯିବେ ସେ ଆପଣଙ୍କୁ ସମ ସବୁ କିଛି କହିଦେବେ ଆଉ ଆ ଉଁ ମଁ ଏଇଟା ମୁଁ ଏଇ ଏଟା କହିବାକୁ ଚାହୁଛନ୍ତି ଚାହୁଁଛି କି ଯେ ଆପଣ? ପ୍ରଥମେ ଯାଆନ୍ତୁ ସେଇ ଏଠିକି ଖେଳନ୍ତୁ ଯଦି ଆପଣଙ୍କ କିଛି ଦିନ ଖେଳିଲା ପରେ ଆପଣ ଗୋଟେ ଅ ପ୍ରତିଯୋଗିତାରେ ଭାଗ ନିଅନ୍ତୁ ସେଇଠି ଯଦି ଆପଣ ପ୍ରତିଯୋଗତା ଯେନ୍ତିକି ଡିଷ୍ଟ୍ରିକ୍ଟ ଲେଭଲ ପ୍ରତିଯୋଗିତା ହୋଇ ସେଇଟି ଆପଣ ଭାଗ ନିଅନ୍ତୁ ସେଇଠି ଯେଉଁ ସ ଆପଣ ଭଲ୍ କରିଲେ ଭଲ କରିଲେ ତାହେଲେ ଆପଣଙ୍କୁ ଗୋଟେ ଆଉ ଆଗକୁ ଯିବା ପାଇଁ ଚାନ୍ସ ମିଳିବ।
ହଁ
ଆପଣଙ୍କୁ ଆଗୁ ଆଗକୁ ସେମିତି ଆପଣ ଆଗକୁ ବଢିପାରିବେ।
ହଉ ମୁଁ କାଲି ହିଁ ଯାଇକି ସକାଳୁ ମୁଁ ଯାଇକି ସେ କ୍ରୀଡ଼ା କେନ୍ଦ୍ରଟାରେ ମୁଁ ସେ ତାଙ୍କୁ ଯୋଉ ଅଛନ୍ତି ଆମ ଯୋଉ ହେଡ ଥିବେ ତାଙ୍କ ପାଖରେ ଯାଇକି ମୁଁ ତାଙ୍କ ସାଙ୍ଗରେ କଥାବାର୍ତ୍ତା ହେଇକି ସବୁ ଶିଖିବା ପାଇଁ ଟ୍ରାଏ କରିବି।
ହଁ ଆଉ ଖାଇଲେଣି ଆପଣ?
ନା ଆଜ୍ଞା ଏବେ ଖାଇନି ମୁଁ କିଛି ସମୟ ଛାଡିକି ଖାଇବି ଆଉ
ହଁ ନା ମୁଁ ବି ଖାଇନି।
ହୁଁ ଆଉ ସମସ୍ତେ ଘରେ ସବୁ ସମସ୍ତେ ଭଲ ଅଛନ୍ତି। ହଁ।
ହଉ ଆଉ କଣ ଚାଷବାସ ପାଇଁ କିଛୁ ଭାବିଛନ୍ତି କି ନାଇଁ।
ଚାଷ ପାଇଁ ଦେଖାଯାଉ।
କାହିଁକି ନା ଏଇଥରକ ଲାଗୁ। ଗୁଚି ଚାଷ। ଭଲ ହେବ। କାହିଁକି ପାଣିପାଗ ବି ସବୁ ଠିକ ଅଛି। ଆଉ କାଲ। ବୈଶାଖୀ ବି ଏଇଥରକ ସେମିତି କିଛୁ ନାହିଁ। ତ ମୁଁ ଭାବୁଛି। ଚାଷ ଭଲ ହେଇପାରିବ ଏଇଥରକ।
ଦେଖାଯାଉ ଭାଇ କଣ ହଉଛି।
ହୁଁ ସେଇଟା। ତ ସମୟ ଆସିଲେ ହିଁ କହିପାରିବା ଆମେ।
ମୋର ଏବେ ଯୋଉ ଆପଣଙ୍କୁ ପଚାରଲିି କ୍ରୀଡା ବିଷୟରେ ବ୍ୟାଡମିଣ୍ଟନ ବିଷୟରେ ଏଇଟା ମୁଁ ଫାଷ୍ଟ ମୁଁ ଧ୍ୟାନ ଦେବି। କାଲିଠୁଇ ସେଟା ଆରମ୍ଭ। କରିବା ପାଇଁ ଇଁ ମାନେ।
ଚେଷ୍ଟା କରିବି।
ଚେଷ୍ଟା କରିବି ଆଉ।
ହଁ।
ଉଁ।
ତାହେଲେ ରହିଲି ଭାଇନା ଏଇଟେ ମୁଁ ଯାଉଛି।
ଧନ୍ୟବାଦ ଭାଇନା।
ଧନ୍ୟବାଦ।
ଧନ୍ୟବାଦ।